ହାଲୋ ଆଜ୍ଞା ହାଲୋ ଗୁଡମର୍ଣ୍ଣିଙ୍ଗ।
ଗୁଡମର୍ଣ୍ଣିଙ୍ଗ।
ଆଛା କଣ କରୁଛନ୍ତି ଖାଇ ସାଇଲେଣି?
ହଁ।
ଆଛା ହଁ ମୁଁ ଖାଇଛି ଫାଙ୍କା ଅଛନ୍ତି ଆପଣ?
ହଁ।
ଆଜି ଟିକେ କରୋନା ଭାଇରସ ଉପରେ କଥା ହବା।
ହଁ ନିଶ୍ଚିତ।
ଆଜ୍ଞା ଦେଖନ୍ତୁ। କରୋନା ଭାଇରସ ହଉଛି ପୃଥିବୀ ଉପରେ ବିଗତ ବିଂଶ ଶତାବ୍ଦୀର ସବୁଠାରୁ ବଡ ବିପତ୍ତି। ବୁଝିପାରୁଛଛନ୍ତି ନା? ସାରା ସେ ନିଜର କାୟା ବିସ୍ତାର କରୁଥିବା କରୋନା ଏକ ଭୂତାଣୁ ଜନିତ ରୋଗ। ବୁଝିପାରୁଛନ୍ତି ନା? ଯେତେବେଳେ ଆମର ଡବ୍ଲୁ ଏଚ ଓ ଏଇ କରୋନା ରୋଗ କୁ ନିୟନ୍ତ୍ରଣ କରିନପାରି ଏହାକୁ ମହାମାରୀ ରୂପେ ଘୋଷଣା କରିଥିଲା। ଠିକ ଅଛି। ଆପଣ ଯେମିତିକି ଜାଣିଥିବେ ଏଇଟା ଚୀନରୁ ହେଇଥିଲା। ବୁଝିପାରୁଛନ୍ତିନା?
ଚିନରୁ।
ହଁ ତ ଚୀନର ଯେତେବେଳେ ଇଏ ଷ୍ଟାର୍ଟ ହେଲା। ତ ବହୁତ ପ୍ରଥମେ ପ୍ରଥମେ ସେ ଦେଶ କଣ କଲା? ନା ତାର ତଥ୍ୟ ସବୁ ଲୁଚେଇବାକୁ ଲାଗିଲା। ଯାହାଦ୍ଵାରା ଲୋକ ଆମେ ତ ଜାଣିନେ କି ଚୀନଲୋକ କି ଇଣ୍ଡିଆଲୋକ। ବାହାରେ ତ ଯେହେତୁ ଲୋ ଯେହେତୁ ଏଇଟା ଛୁଆଁ ଦ୍ଵାରା ବି ବ୍ୟାପୁଥିଲା ବାୟୁ ଦ୍ଵାରା ବି ବ୍ୟାପୁଥିଲା। ତ ଏ ଏମତି ବ୍ୟାପି ବ୍ୟାପି ଶହେ ଅଶିଟା ଦେଶରେ ପୁରା ବ୍ୟାପିଗଲା। ଠିକ ଅଛି ଏହାର ପ୍ରାରମ୍ଭିକ ବା ଆରମ୍ଭର ଲକ୍ଷଣ ଥିଲା ଫ୍ଲୁ ମାନେ ସାଧାରଣ ଥଣ୍ଡା କିନ୍ତୁ ଆଉ ଆସ୍ତେଆସ୍ତେ ଏହା ଏତେ ମାରାତ୍ମକ ହେଇପଡ଼ୁଥିଲା। ସେ ଲୋକଟି ଅଣନିଶ୍ଵାସ ହେଇ ନିଜର ନିଃଶ୍ଵାସ ମଧ୍ୟ ତ୍ୟାଗ କରୁଥିଲା। ବୁଝି ପାରୁଛନ୍ତିନା ତ
ହଁ।
ମୁଁ କହିବା କଥା ଦେଖନ୍ତୁ, ଅ କୋଭିଡ ନାଇନଟିନ୍ ହଉଛି, କୋରୋନା ଭାଇରସ। ଏକ ନୂଆ ଷ୍ଟ୍ରେନ ଯାହା ପୂର୍ବରୁ ମଣିଷମାନଙ୍କଠାରେ ଚିହ୍ନଟ ହେଲା। କିନ୍ତୁ ଆସ୍ତେଆସ୍ତେ ଇଏ କଣ କଲା ନା ବିଭିନ୍ନ ପଶୁହେରିକାଙ୍କ ଏ ଏରିଆ ରେ କିଛି ନଥିଲା କିନ୍ତୁ ଦି ହଜାର ମ ଦି‌ ହଜାର। ଦି ହଜାର ଉଣେଇଶି ମସିହା ନଭେମ୍ବରରେ ଏହା ଚୀନର ଉହାନ ସହରରେ। ପ୍ରଥମ ହେଲା ତାପରେ କିଛି ମାସ ଭିତରେ ଆଖି ପିଛୁଳା କେ। ଇଏ କଣ କଲା ନା ଆର କାଇଆ ସବୁଆଡେ ବିସ୍ତାର। କରି ଚାଲିଲା ଠିକ ଅଛି।
ହଁ।
ତ ମୁଁ କହିବା କଥା। କଣ ନା।
ହଁ କୁହନ୍ତୁ।
ଦେଖନ୍ତୁ ଅଧିକ କରୋନା। ଭୂତାଣୁ ଟା ବିପଦଜନକ ନୁହେଁ କିନ୍ତୁ କୋଭିଡ଼ ନାଇଟିନ ସୃଷ୍ଟି ହବାରୁ। ତ ମୁଖ୍ୟତଃ ଗୋଟିଏ ବ୍ୟକ୍ତିକୁ ଅନ୍ୟ ବ୍ୟକ୍ତି ଦ୍ଵାରା। ବ୍ୟାପୁଥିଲା ଯେମିତି କଥାବାର୍ତ୍ତା ମାଧ୍ୟମରୁ ଗୋଟେ ବ୍ୟକ୍ତି ସଂକ୍ରମିତ ବ୍ୟକ୍ତି କାସ ସି ଲେ‌ ଛିଙ୍କିିଲେ ଏଇ ଦ୍ଵାରା। ଆପଣ ଜାଣିଥିବେ, ଯେ କରୋନା ରେ କଣ କ୍ଷତି ହୋଇଥିଲା। ସେ ବିଷୟରେ ମତେ ଟିକେ କହିବେ।
ଜ
ହାଲୋ। ହଁ କରୋନା ରେ କଣ କ୍ଷତି ହୋଇଥିଲା, ଆପଣ ଟିକେ କହିବେ କି।
ହଁ କୋରୋନାରେ ଲୋକଙ୍କର ବହୁତ ଗୁଡେ କ୍ଷତି ହେଇଥିଲା, ଯେପରିକି। ଅନେକ ଲୋକ ଅସୁସ୍ ସ୍ଥ ହୋଇଥିଲେ, ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ବି ହୋଇଥିଲା।
ଆଜ୍ଞା।
ଏଇ ମୃତ୍ୟୁ ଦେଶ ଉଁ ବିଭିନ୍ନ ଦେଶକୁ ମ ଧ୍ୟ ଉଁ ବ୍ୟା ବ୍ୟାପିଥିଲା ତାପରେ ସା ଶିକ୍ଷାର କ୍ଷତି ବି ହୋଇଥିଲା। ସ୍କୁଲ କଲେଜ ବନ୍ଦ ହେଇଯାଇଥିଲା। ପଢା ପଢା ଗଣାରେ ପ୍ରାୟତଃ ବାଧା ସୃଷ୍ଟି ହେଇଥିଲା। ତାପରେ ଆର୍ଥିକ କ୍ଷେ କ୍ଷତି ବି ପ୍ରାୟ ଜାଗାରେ ହେଇଥିଲା। ଜାଗାରେ ଅନେକ ଲୋକ ଚାକିରୀ ହରାଇଥିଲେ। ଏବଂ ବ୍ୟବସାୟ ବନ୍ଦ ହେଇଯାଇଥିଲା। ତାପରେ ଯାତାୟାତ କ୍ଷତି ବସ୍ ଟ୍ରେନ ବିମାନ। ବସ୍ ଟ୍ରେନ୍ ବିମାନ ସେବା ଅନେକ ଗୁଡଏ ବନ୍ଦ ହୋଇଯାଇଥିଲା।
ଆଜ୍ଞା।
ତାପରେ ଲୋକମାନେ ଭୟ ଚିନ୍ତା ଏକାକୀ ପଣ ଅନୁଭବ କରୁଥିଲେ, ସବୁବେଳେ ଘରେ ବସିକି। ରହୁଥିଲେ ଅଧିକାଂଶ ଲୋକ ଦେଖିବେ। ଆ ବ ଯେକୌଣସି ମେଳା ମହୋତ୍ସବ ସେସବୁରେ ମାନେ ଅଧିକ। ଗୀତ ବାଜିବା ହଉ କି ଲୋକ ଏକାଠି ରହୁନଥିଲେ।
ଆଜ୍ଞା।
ତାପରେ। ଏମିତି ବହୁତ ପ୍ରକାରର କ୍ଷତି ସହିବାକୁ। ଆମକୁ ପଡୁଥିଲା ତାପରେ ଅନେକ ପରିବାର ନିଜ ପ୍ରିୟ ଜନଙ୍କୁ ବି ହରାଇଥିଲେ। ଏଇଟା ଗୋଟା ଉଁ ପଡେ ତାପରେ ହସ୍ପିଟାଲରେ ବେଡ ଅକ୍ସିଜେନ ଔଷଧ ଅଭାବ। ପ୍ରାୟତଃ ଦେଖା ଯାଇଥିଲା ପ୍ରତ୍ୟେକ ହସ୍ପିଟାଲ ରେ।
ଆଜ୍ଞା।
ଟୋ ମୋଟ ବ୍ୟବସାୟ ଦୋକାନ ଗୁ ଗୁଡିକ ବନ୍ଦ ରହୁଥେଲା କ୍ଷ ତିଗ୍ରସ୍ତ ହଉଥିଲା ଯାହା ସେମାନଙ୍କ ଆର୍ଥିକ ସ୍ଥିତିକୁୁ ଉଁ ଉଁ ଦୁର୍ବଳ କରିଦେଇଥିଲା ତାପରେ ଅନେକ ଶ୍ରମିକ କାମ ହରାଇ ନିଜ ଉଁ ଘରକୁ ମଧ୍ୟ ଫେରିଥିଲେ ବାଧ୍ୟ ହୋଇ। ଅଲଗା ରାଜ୍ୟରୁ ନିଜ ଘର ଘରକୁ ତାପରେ ଖେଳକୁଦ ପର୍ବପର୍ବାଣ ଇ ଇତ୍ୟାଦି ବନ୍ଦ ହୋଇଯାଇଥିଲା ଦେଶର ଅର୍ ଥନୀତି ଉତ୍ପାଦନ କ୍ଷେତ୍ରରେ ମାନେ ବାଧା ସୃଷ୍ଟି ହଉଥିଲା। ତାପରେ ଆଉ ଗୋଟେ କଥା ହଉଛି ଅନେକ ସ୍ କୃଷି ଅନଲାଇନରେ ପାଠ ପଢା ଅନେକ ଶିଶୁ ଅନଲାଇନରେ ପାଠ ବି ପଢି ପାରୁନଥିଲେ। ଏପରିକି ଇଣ୍ଟରନେଟେ ସୁବିଧା ବି ବାଧା ପ୍ରାପ୍ତ ହେଉଥିଲା କିଥି କିଛି ଜାଗାରେ ଏ ଏହିପରି ଭାବେରେ ପ୍ରାୟ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଥିଲା।
ଆଜ୍ଞା।
ତ ମୋ କହିବା କଥା ଦେଖନ୍ତୁ ଯେ ତାର ଲକ୍ଷଣ ଥିଲା ଯେ ସେ କଁ କରୁଥିଲା ନା ମଣିଷର ନାକ ପାଟି ଆଖି ବାଟେ ଯାଇ ସିଧା ମଣିଷର ଆଭ୍ୟନ୍ତରୀଣ ଅଙ୍ଗ ଫୁସଫୁସ୍ ମତିଷ୍କ ହୃଦୟ ଯକୃତ ଇତ୍ୟାଦି ଅଙ୍ଗକୁ ଆ କ୍ରାନ୍ତ କରୁଥିଲା ବୁଝିପାରୁଛନ୍ତି ନା ଯଦି ବି କରୋନା ପ୍ରଭାବିତ ବ୍ୟକ୍ତି ଠା ଆ ବ୍ୟକ୍ତି ଠାରେ ତୁରନ୍ତ ପ୍ରଭାବ ଦେଖାଯାଉନଥିଲା ସେ ଲକ୍ଷଣ ପ୍ରକାଶ ପାଇବାକୁ ସାତରୁ ଚଉଦ ଦିନ ତାକୁ ସମୟ ଲାଗୁଥିଲା ଯାହା ଦ୍ଵାରା ତାକୁ କ୍ୱାରେନଣ୍ଟାଇନ୍ ବା ଗୋଟେ ଅଲଗା ଘରେ ରଖାଯାଉଥିଲା ବୁଝିପାରୁଛନ୍ତି ନା।
ହଁ।
ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ଥଣ୍ଡା ଜର ଶୁଖିଲା କାଶ ସ୍ଵାଦ କିମ୍ବା ଗନ୍ଧ ହରାଇବା ମୁଣ୍ଡ ବୁଲାଇବା ନି ନିଶ୍ୱାସ ପ୍ରଶ୍ଵାସ କଷ୍ଟ ହବା ଇଏ ସବୁ ଲକ୍ଷଣ ଦେଖା ହଉଥିଲା ତା ଧିଏରେ ଆବାଳ ବୃ ଦ୍ଧ ବନିତା ଏହାର ଶିକାର ହଉଥିଲେ ଯେ ସେ ଛୋଟ ଛୁଆଠୁ ଆରମ୍ଭ କରି ବୁଢା ବୁଢା ଲୋ କଙ୍କୁ ବା ବୃଦ୍ଧ ବୟସ୍କ ଲୋକଙ୍କୁ ମଧ୍ୟ ଛାଡି ନଥିଲା ଠିକ୍ ଅଛି। ହେବାର ସମ୍ଭବ ନ ଥିଲେ ମଧ୍ୟ କିଛି କିନ୍ତୁ ବୟଜ୍ୟେଷ୍ଠ ବ୍ୟକ୍ତିମାନେ ଯୋଉମାନଙ୍କର ଇମୁନିଟି ପାୱାର ବୋହୁତ କମ୍ ଥିଲା ସେମାନେ କଣ ନା ଆ ଧିଏରେ ବୋହୁତ ଉଁ ମୃତ୍ୟୁବରଣ କରିଥିଲେ ଆଉ ପ୍ରାୟତଃ ଯୋଉମାନଙ୍କର ଡାଇବେଟିସ୍ କିଡନୀ କିମ୍ବା ହାର୍ଟ ରୋଗ ଥିଲା କି କ୍ରୋନିକ ହୁଁ ରୋଗରେ ବ୍ୟଥିତ ଏମାନଙ୍କୁ ଅଧିକ ଥିଲା ଯେ ନାଇଁ ଆଙ୍କୁ ଅଧିକ ଆକ୍ରାନ୍ତ ହେଇପାରିବେ। ପ୍ରଭାବିତ ହେଇପାରିବେ। ଠିକ୍ ଅଛି ଆମ ପାଇଁ ସେତେବେଳେ ସଚେତନତା ବା ଗୋଟେ ଚ୍ୟାଲେଞ୍ଜ୍ ଆସିଥିଲା କିନ୍ତୁ ଏ ପର୍ଯ୍ୟନ୍ତ କରୋନାର କୌଣସି ଉପଯୁକ୍ତ ଚିକିତ୍ସା ବା ପ ଆବିଷ୍କାର ହୋଇ ନଥି ତିବାରୁ ଜନସଚେତନତା ହିଁ ଏହାର ପ୍ରସାରଣକୁ ରୋକିବାର ସର୍ବୋତ୍ତମ ଉପାୟ ଥେଲା। ଯେ ଜଣା ପଡିଛି ଯୋଉ ରୋଗ ଯାହାର ରୋଗ ପ୍ରତିରୋଧକ ଶକ୍ତି ଭଲ ସେ ରୋଗ ଆକୁ ସହଜେରେ ହେଇପାରିବ ନାହିଁ। ବୁଝିପାରୁଛନ୍ତି ନା କିନ୍ତୁ ଆମୁକୁ ବିଶେଷ କରି ଆମ ଖାଦ୍ୟ ଆଉ ପାନୀୟ ଉପରେ ଧ୍ୟାନ ଦବାକୁ ପଡିବ।
ହଁ।
ବୁଝିପାରୁଛନ୍ତି ନା କିନ୍ତୁ ଓ ତାର କିଛି ନିୟମ ଥିଲା ଯେ କଣ ନା ଯେମତି ଲକଡାଉନ୍ ସଟଡାଉନ୍ ରହୁଥିଲା ଯେ ସପ୍ତାହକ ଛଅ ଦିନ ଲକଡାଉନ୍ ହଉ ମା ଯେ ଘରୁ ବାହାରି ପାରିବେନି ଠିକ୍ ଅଛି କୌଣସି ଗୋଟିଏ ଜାଗାରେ ଏକାଠି ହୋଇପାରିବେନି କୌଣସି କଣ ଅ ସଂଘ ସଂଘ ଭାବରେ ବା କଣ ମାନେ ମାନେ ଲୋକମାନେ ଏକାଠି ହେଇପାରିବେନି। ତାପରେ ଯେମିତି ଆମର ଆମ ଯୋଉ ମୌଳିକ ଅଧିକାର ଥିଲା ଯୋଉଠି କି ଆମର କଥା କହିବାର ଇଏ ତ ତାକୁ ସଂଙ୍କୁଚିତ କରାଯାଇଥିଲା ବୁଝିପାରୁଛନ୍ତି ନାଁ ତ ସଟଡାଉନ କଣ ନା ସପ୍ତାହକୁ ଥରେ ସଟଡାଉନ ବି ହୋଉଥିଲା। ଏମିତି ଲଗାତାର ଚାରି ବର୍ଷ ପରେ ଆମେ କଣ କରିଚେ ନାଁ କୋରୋନା ଭାଇରସ ନାମକ ଗୋଟେ ଭୂତାଣୁ ଜନିତ ରୋଗରୁ ବାହାରିକି ଆସିପାରିଚେ। ସେତେବେଳେ ମାନେ କଣ ନା ସମସ୍ତଙ୍କୁ ଆମ ସରକାର ନିବେଦନ କରୁଥିଲେ। ଯଦି ଆବଶ୍ୟକ ନାହିଁ ଆପଣ ଘରୁ ବାହାରକୁ ଯାଆନ୍ତୁନି। ବାହାରକୁ ଗଲେ ପାଟି ନାକକୁ ଘୋଡାଇବା ପାଇଁ ମାସ୍କ ବ୍ୟବହାର କରନ୍ତୁ ସାନି ଏଇଚରର ବ୍ୟବହାର କରନ୍ତୁ ହେଲା ବାରମ୍ବାର ହାତ ଧୁଅନ୍ତୁ। ସାମାଜିକ ଦୂରତା ରକ୍ଷା କରନ୍ତୁ ଛିଙ୍କିବା କାଶିବା ସମୟରେ ପାଟିରୁ ରୁମାଲ୍ କିମ୍ବା ଟିସୁ ଗୋଡାନ୍ତୁ ଘରକୁ ଆଣିୁଥିବା କୌଣସି ଜିନିଷକୁ ହୋଉ ପ୍ରଥମେ ସାନିଟାଇଜ୍ କରନ୍ତୁ ତାପରେ ବ୍ୟବହାର କରନ୍ତୁ ଆଉ ଯଦି ଆପଣଙ୍କୁ କିଛି ଲକ୍ଷ ଲକ୍ଷଣ ଦେଖାଯାଉଛି ନିକଟସ୍ଥ ଡାକ୍ତରଖାନାରେ ପରାମର୍ଶ କରନ୍ତୁ ତ ଏମିତି କରିବା ଦ୍ଵାରା ଆମେ କଣ କଲେ ନା କିଛି ସମୟ ପାଇଁ କୋଭିଡ୍ କୁ ହରାଇ ଦେଲେ ବୁଝିପାରୁଛନ୍ତି ନା ଯଦି ଆମେ ସେଇ ଜିନିଷ ଟାକୁ ନ ମାନିବା ତ କୋଭିଡ୍ ଠାରୁ ମହା ମାନେ ଆହୁରି ବି ବିପର୍ଯ୍ୟଜନକ ରୋଗ ବି ଆସିପାରେ ତ ଏଥିପାଇଁ ଆପଣ କଣ କହିବେ? ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ସେଥିପାଇଁ ଆପଣ କଣ କରିବେ?
ହଁ ହଁ ହଁ। ସେଥିପାଇଁ ଆମ ସବୁ ବିଭିନ୍ନ ପ୍ରକାର ମୁଁ ହଁ ସ୍ତର ଆପଣା ନିଆଁକୁ ପଢ଼ି ପଢ଼ିବେ ପଡିବ ନିହାତି। ନିହାତି ଜରୁରୀ ଯେପରିକି ନିୟମିତ ହାତ ସାବୁନ ରେ ଧୋଇବା ନିହାତି ଜରୁରୀ।
ଆଜ୍ଞା।
ତାପରେ କାଶ ଛିଙ୍କ ହେଲେ ମୁହଁ ନାକକୁ ଢାଙ୍କିବା ମାନେ ଉଁ ଲୋକ ଯୋଉଠୁ ଲୋକ କିଛି ଲୋକ ଯୋଉ ଛଡ଼ାଏ କଥା ହବ। ହୋଉଥିବାର ଦେଖିବା କି ନିଜ ଲୋକ ପାଖରେ ଅଛନ୍ତି କାଶ ଛିଙ୍କ ଆସିଲେ ତାକୁ ଅ ନାକରେ କିଛି ଢାଙ୍କିକି କାଶିବା କି ଛିଙ୍କିବା ନିହାତି ଜରୁରୀ। ଅସୁସ୍ଥ ଥିଲେ ଅନ୍ୟମାନଙ୍କୁ ସଂକ୍ରମଣ ନ ହେବା ପାଇଁ ସାଧାରଣ ତ ଦୂରେଇ ରହିବା। ନିହାତି ଡାକ୍ତରଙ୍କ ପର-ପରାମର୍ଶ ନିହାତି ଜରୁରୀ। ପରିଷ୍କାର ପରିଚ୍ଛନ୍ନତା ଏବେଠାରୁ ରହିଲେ ଭବିଷ୍ୟତ ପିଢ଼ି ପାଇଁ କିଛି କରୋନା ଭଳି ମହାମାରୀ ନ ଆସିବାର କାରଣ ନିହାତି ହୋଇଥାଏ। ତାର ସୁସ୍ଥ ଖାଦ୍ୟ ଖାଇବା ବ୍ୟାୟାମ କରିବା ପଜମ ମାନେ ନି ଦ କେମିତି ସାତରୁ ଆଠ ଘଣ୍ଟା। ଇତି ତାପରେ ତନୁ ରୋଗ ବିଷୟରେ ମାନେ ଜାଣିବା ପାଇଁ କି ପ୍ରତ୍ୟେକ ମାସ କି ପ୍ରତେ ପ୍ରତ୍ୟେକ ବର୍ଷ ନିଜର ଶରୀରର ଟ୍ରିଟମେଣ୍ଟ ଟା ରଖିବା ଦରକାର କି। ମାନେ ଆମର ଡାଇବେଟିସ ହଉ କି ବ୍ଲଡ଼ ପ୍ରେସର କି ସୁଗାର ହଉ କଣ୍ଟ୍ରୋଲରେ ଅଛି କି ନାହିଁ। ଏସବକୁ ଦିଗ ଆପଣେଇବା ନିହାତି ଜରୁରୀ।
ତ ମୋ କହିବା କଥା ହଉଛି କି ଯଦି ଆମେ ଗୋଟେ ସୁସ୍ ସୁସ୍ଥ ଜୀବନ ଚାହୁଁଛେ ପ୍ରଥମେ ଆମ ପରିବେଶକୁ ସୁସ୍ଥ ସୁସ୍ଥ ରଖିବାର ଅଛି ବୁଝିପାରୁଛନ୍ତି ନା ନିଜେ ସୁସ୍ଥ ରହିଲେ ଯେ ଆପଣ ସୁସ୍ଥ ରହିବେ ସେ କଥା ନୁହେଁ ଯଦି ପରିବେଶ ସୁସ୍ଥ ରହିଲାନା ଆପଣ ସମସ୍ତେ ସୁସ୍ଥ ରହିପାରିବେ ବୁଝିପାରୁଛନ୍ତି ନା। କିନ୍ତୁ ମଣିଷ ନିଜର ସ୍ଵାର୍ଥ ପାଇଁ ଏ ଯୋଉ କୋଭିଡ଼ ହେଲା ତାର ଟୀକା ନାମକ ଆମକୁ କୋଭସିଡ୍ କୋଭାକ୍ସିନ୍ ଦିଆଗଲା। ତାପରେ ବୁଷ୍ଟର ଦିଆଗଲା ତା ଦେହରେ ବି ଦେଖନ୍ତୁ ମାନେ ମୁଁ କହିବା କଥା ଏସବୁ ସାଙ୍ଗେ ସାଙ୍ଗେ ହେବା ଦ୍ଵାରା ଆମେ କଣ ମଣିଷ ଜୀବନ ଅବା ମଣିଷ ସମାଜ ଟିକେ ତିଷ୍ଠି ପାରିଲା। ନହେଲେ ଯୋଉ ଭଳି ଭାବରେ ଏଇ ରୋଗ ଘୁ ଘୁ ହେଇକି ବଢ଼ି ଯାଉଥିଲା ଦିନକରେ ଦେଖ ହଉଥିବେ ଚାରି ହଜାର ପାଞ୍ଚ ହଜାର ଲୋକ ଆ ଦେହରେ ଆକ୍ରାନ୍ତ ହଉଥିଲେ। ତ ସେମିତି ଯଦି ଲଗାତାର ଚାଲିଥାନ୍ତା ମୁଁ ଭାବୁଛି ମଣିଷ ସମାଜର ପତନ ବହୁତ ଜଲଦି ଘଟିଥାନ୍ତା।
ହଁ ସେଠି
ତ ଦେଖନ୍ତୁ ଆଗରୁ ବି ମାନେ ଅତିତରେ ବିଭିନ୍ନ ପ୍ରକାର ମହାମାରୀ ବ୍ୟାପିଛି ଆମ ଓଡ଼ିଶାରେ ହଉ କିମ୍ବା ଭାରତରେ ହଉ। ଯେମିତି କିି ମୋ କହିବା କଥା ଏଇଟା ପ୍ରତି ବର୍ଷ କିମ୍ବା ଦଶ ବର୍ଷରେ ଥରେ କୋଡ଼ିଏ ବର୍ଷରେ ଥରେ ହଉଛି। କିନ୍ତୁ ଯଦି ଆମେ କଣ କରିବା ନା ଏହାର ନିରାକରଣ ଆମେ ଏବେଠୁ ଆରମ୍ଭ ନ କରିବା ଭବିଷ୍ୟତରେ ଆମେ କଣ କରିବା ନା ବା ଆମର ଆଗାମୀ ପିଢ଼ି ମାନେ ଯୋଉମାନେ କି ଆମ ଦେଶର ଭବିଷ୍ୟତ। ସେମାନଙ୍କର ଜୀବନ ଅକାଳରେ ଅକାଳରେ ଉ ଫୁଲ ଝଡ଼ିଲା ପରି ଝଡ଼ି ଯିବ। ଦେଖିବେ ଯେବେ କୋଭିଡ଼ ସମୟରେ ବାପା ମାଙ୍କ ଆଗରେ ପୁଅର ଜୀବନ ଚାଲି ଯାଉଥାଏ। କିମ୍ବା ପୁଅର ଯ ପୁଅ ଥାଉ ଥାଉ ବାପା ମା ଚାଲ ଏଇଟା ବହୁତ ଗୋଟେ ଏମାନେ କଣ କହିଲେ ଏ ଅତ୍ୟନ୍ତ ଦୁଃଖଦାୟକ ବିଷୟ ଯେ ଗୋଟେ ବାପା କଣ ନା ତାର ଇଚ୍ଛା ଥାଏ ମୁଁ ଯେତେବେଳେ ମରିବି ମୋ ପୁଅର ଚାରି କାନ୍ଧ ରେ